ହଁ ।
ହଁ ସାଙ୍ଗ କଣ କରୁଛ?
ଏ ତ ଖାଇବା ପାଇଁ ବସିଥିଲି।
ହଁ ଏତେ ଲେଟ ରେ।
ଏ ଘରେ କାମ ଥିଲା ସେଥିପାଇଁ ଲେଟ୍ ହେଇଗଲା ଆଉ।
ହଁ, କଣ କଣ ରାନ୍ଧିଥିଲ କି?
ମୁଁ ଏଇଟା ଲାଲି କରିଥିଲି, ଆଉ ପୋଟଳ ଆଳୁ ଭଜା କରିଥି ଥିଲି ଜହ୍ନି ଭଜା କରିଥିଲି। ଆ ଏଇ ଲଙ୍କା ଆଉ ଲଙ୍କା, ଲେମ୍ବୁ ଚଟଣି ପାପଡ ଏ ସବୁ ଅଛି ଆଉ।
ହଁ।
ଆଉ।
ଆଉ ଘରେ ସମସ୍ତେ ଖାଇସାରିଲେଣି?
ହଁ, ଆ ମୁଁ ଖାଇସାରିଲିଣି। ହଁ ତମେ?
ହଁ ହଁ, ମୁଁ ବି ଖାଇସାରିଲିନି। ଆମର ବି ଭାତ ହେଇଥିଲା ଆଉ ଡାଲମା ହେଇଥିଲା ଆଉ ମାଛ ଭଜା ହେଇଥିଲା ସେଇକୁ ଖାଇଲେ ଆଉ। ଆମେ କେବେଠୁ ଖାଇଲୁନି।
କ ନାଇ ଘରେ କାମ ଥିଲା ସେ ସେମାନେ ଲେଟ୍ ହେଇଗଲା ନହେଲେ ଗୋଟେ ଦିଟା ରେ ଖାଇସାରନ୍ତି।
ହଁ, ଆଚ୍ଛା ଆଛା।
ଆଉ କନା କେମିତି ଘରେ କାମ ରହିଲେ ଲେଟ ତ ହେଇଯିବ ଆଉ।
ହଁ ଆଉ ଘରେ କିଏ କିଏ ଅଛନ୍ତି କି?
ଘରେ ମୋ ଶାଶୁ ଅଛନ୍ତି, ମୋ ପୁଅ ଅଛ, ଆଉ ଇଏ। ଇଏ ଅଛନ୍ତି ଆଉ ତିନି ଚାରି ଲୋକ ଅଛନ୍ତି ବେଶୀ ନାହାନ୍ତି।
ଆଚ୍ଛା ଆଚ୍ଛା। ଆଉ ବାପା ଘରକୁ ଯାଉନା?
ଯାଇଥେଲି ଯାଇଥେଲି ଆସିଛି ଦି ଚାରି ଦିନ ହେଇଯିବ।
ଗୁଲି ଗୁଲା କରି ଆସଲି ହଁ।
ଓଁ ଆଉ ଘରେ ସମସ୍ତେ ଠିକ ଅଛନ୍ତି ବାପ ଘରେ?
ହଁ ହଁ, ସବୁ ଠିକ ଅଛନ୍ତି ଟିକେ ଭାଇର ଦେହ ଖରାପ ହେ ଟିକେ ଯାଇଥିଲା ହାଇଦ୍ରାବାଦ ଆସିଛି।
ହ କଣ ଅଛି କି ତାଙ୍କର?
ଏ ହାର୍ଟ ପେସନ୍ ଅଛି। ଆ ତାର ଟିକେ କଣ ପ୍ରୋବ୍ଲେମ ବାହାରିଲା ଆସିଯାଇଛି ଆଉ।
ଆଚ୍ଛା ଆଚଛା ଏବେ ରଇବେ ନାଇଁ?
ହଁ, ସେଟା ମେଡିକାଲ ଟ୍ରିଟମେଣ୍ଟ କରିବ ଆଉ ତାପରେ ଯିବ।
କାମ ନଗଲେ ହବନି।
ହଁ। ଆଉ ଆମ ଆଡେକୁ ଆସୁନା। ଆମ ଆଡ ସୁର ବୁଲିକି ଯିବ।
ହଁ ଯିବା ଯ ଏ ହଁ ପା ଏ ଯାଇଥିଲି ଘରକୁ ବୁଲିକି ଆସିକି ଇଁ ଯାଉ ପନ୍ଦର କୋଡିଏ ଦିନ ଗଲେ ଯିବି ଆଉ।
ହୁଁ।
ଏଇଖେଣା ତ ଯାଇ ହବନି ଏ ଯେମିତି ଗରମ କରୁଛି ଯାଇ ହବନି। ଏ ବାରୁ ଘରକୁ ଯାଇଥାନ୍ତି ଯାହା ଗରମ ବାପଲ ବାପ।
ତମେ ସେଠି ବର୍ଷା ହଉଛି ନା?
କାଲି ହେଇଥିଲା ଚାରିଟା ବେଳେ ବର୍ଷା ଲାଇନ ନଥିଲା ଆଉ ନାଇ।
କୀରେ ବି ଆସିଲାନି।
ଏ ହଁ ରାତିରେ ଆସିଲା ଯେ ହେଲେ ଆମର ଲାଇନ ର ଟିକେ ପ୍ରୋବ୍ଲେମଥିଲା ଆଜି ସକାଳେ ସେଟା ସାଜି କରି ସେଟା ଯାଇଛନ୍ତି ଲାଇନ ମାଇମ୍ ବାଲା।
ଅ ଆଚ୍ଛା ଆଚ୍ଛା। ରାତି ସାରା ସେମିତି ରହିଲ?
ହଁ ଏ ପଦାରେ ଆମ ଘର ପୁରା କଭର୍ ଅଛି ତାହେଲେ ମଝିରେ ସେ ଖୋଲା ଅଛି ସେଠି ଶୋଇଥିଲୁ ଆଉ।
ଆଉ ଗୋଟେ ଆଉ ଆର ଘରୁ ଲାଇନ୍ ଟିକେ କନେକ୍ସନ ନେଇକରି ଫେନ୍ ଟିକେ ଚଲେଇକରି ଶୋଇଲୁ ଆଉ। ଆ ଯେତେ ବର୍ଷା ହେଲେ ବି ବହୁତ୍ ଗରମ ଲାଗୁଚି।
ଗରମ ବେଶୀ ଲାଗୁଚି।
ହଁ ପରା।
ଏବେ ଏବେ ତ ବର୍ଷା ଉଠେଇ ଆସିଲାଣି, ବର୍ଷା ହବ ନା କଣ ପବନ ଦଉଚି।
ଏଇଟା ମୋବାଇଲ ରେ ଦେଖଉଥିଲା କଣ ଲଘୁଚାପ ହବ କୋଉ ଦିନ ହବ କେଇ ଜାଣି।
ହଁ। ଆମ ଘର ପାଖରେ ବିଲ ଅଛି, ସେଇଠି ବସିଲା ବେଳକୁ ଠିଆ ହେଲା ବେଳକୁ ବଢିଆ ପବନ ଦଉଚି ଭଲ ଲାଗୁଚି। ଏ ସାଙ୍ଗ ମାନେ ବି ଆସିଚନ୍ତି ବସିଚନ୍ତି। ଭଲ ଲାଗୁଚି। ଉଁ।
ଏ ଚାରିଟା ବେଳେ ଭଲ ଲାଗୁ ଥବ ଆଉ ଯେତେ ଖରା ହେଇନଥବ ଭଲ ଲାଗୁଥବ ପବନ ଦଉଥବ ନା। ଏଥିପାଇଁ ବସୁଚ ଆଉ। ବିଲ ପାଖରେ ଭଲ ପବନ ବି ଦଉଚି।
ହଁ ଏକା ବସିଲା ବେଳକୁ ଭଲ ଲାଗୁନି। ଆମ ସାଙ୍ଗ ସମସ୍ତେ ଅଛନ୍ତି ଏଠି ଆସିଲା ବେଳକୁ ବସିଛନ୍ତି ଭଲ ଲାଗୁଚି। ଉଁ, ତମର ବିିଲ ଅଛି?
ଆମର ବିଲ ନାହିଁ। ଆମ ବାପା ଘର ବିଲ ଅ ଛି ବି ଗାଁ ରେ କା କାକୁଡି ଲଗେଇଚନ୍ତି ଜହ୍ନି ଲଗେଇଚନ୍ତି। ଆଉ ଧାନ ଏସବୁ ବୁଣିଛନ୍ତି।
ତମର ଯଉ ଲଗେଇଛନ୍ତି ଖାଲି ନିଜ ଘର ପାଇଁ ନା ନା ବିକ୍ରି ବି କରିବେ?
ନାଇଁ ସେଟା ବିକ୍ରି ସବୁ କରିବେ। ଆଉ ଘର ପାଇଁ ଘର ପାଇଁ ଲଗେଇନାହାନ୍ତି ବିକ୍ରି କରିବା ପାଇଁ ବିଲରେ ଲଗେଇଛନ୍ତି ଆଉ ବାପା। ଆମ ଏଠି କିଛି ଖାଲି ଦି ଏ କଣ ବର୍ଷା ହେଇଯାଇଚି ଏ ଟିକେ କଣ କଣ ଇଏ ମଞ୍ଜି ଏସବୁ କଣ ଅଛି ଜଗେଇବେ କି କାକୁଡି ମଞ୍ଜି, ଜହ୍ନି ମଞ୍ଜି ଆଉ ପାଣି କଖାରୁ ଏସବୁ ଅଛି କଣ କଣ ଦେଖିକରି ଜଗେଇବି ଆଉ। କ ହୁଁ।
ହେଇଚି ନା ବେଶୀ ହେଇଚି ନା?
ଗଛ ହେଇନି ଜଗେଇବି। ଏଇ ବର୍ଷା କାଲି ହେଇଚି। ଏଟା କଣ ଟିକେ କରି କରି ଜ ଜଗେଇଦେବି ମନ୍ଦା ସବୁ କରି କରି ଟିକେ ଟିକେ ଆଉ। ବାଡି ଭି ଏଟା କରିଦେଲେ ହେଇଯିବ ଆଉ।
ହଁ। ମାନେ ଏଇ ବସ୍ତି ଭିତରେ ଦଉଛନ୍ତି ନା, ନା ମାର୍କେଟକୁୁ ବି ନେଇକି ଯାଉଛନ୍ତି?
ନା ସେ ଏଟା ମାର୍କେଟରେ ବାପା ନେଇକରି ସକାଳୁ ସକାଳୁ ଦେଇ ଦେଉଛନ୍ତି। କାକୁଡି ଗୁରା ସବୁ ବାହାରିଲାଣି। ଆମ ବାପା ନେଇ କରି ମା ସକାଳୁ ସକାଳୁ ଭାଙ୍ଗି କରି ନେଇକରି ଦେଇ ଦେଉଚନ୍ତି।
ହଁ।
ହୁଁ। ଘରେ କେତେ କିଏ ଖାଇବ। । ତେ ଚାଟା ବିଲ କରିଚନ୍ତି। ଚାଟା ବିଲ କେଇଜାଣେ କେତେ ହେବ ମୁଁ ତ ଜାଣିନି। ଚାରଟା ବିଲ ହେଇଛି, ଗୋଟେ କିଆରିରେ ଗୋଟେ ବିଲରେ ଜହ୍ନି ହେଇଛି। ହଁ କ୍
ହଁ।
ଖାଲୋ ଘରେ ତ ହଁ ଉଁ, କେତେ ଖାଇବେ? ଗୋଟେ ଦିଟା ଖାଇଦେଲେ ହେଇଗଲା। ଆଉ ଗଛ ଦେଖିକରି କାକୁଡି ଦେଖୁ କରି ପେଟ ପୁରି ଯାଉଚି। ଖାଇବାକୁ ଇଚ୍ଛା ହଉନି, ନଥିଲେ ସିନା ଖାଇବାକୁ ଇଚ୍ଛା ହବ। ହେଲେ ଖାଇବା
ଘରର ଥିବ ତୋଳିକି ଖାଇବ ବଢିଆ ଲାଗିବ।
ହୁଁ, ଏଇ ଚାରଟା ବେଳେ ଯ ଉଁ ଘରେ ଯଦି ଥେଲି ଚାରଟା ବେଳେ ଯାଇକରି ବିଲରେ ବସି କରି ଏ ଛେଳି ମାନେ ରଉଁ ଘରେ ରଖିଚନ୍ତି ଉଁ, ମାମା ଛାଡି ଦଉଚନ୍ତି। ସେଠି ବଲି ବିଲରେ ସେମିତି ବସୁ ଥୁଲୁ ପବନ ଏତେ ଭଲ ଦଉଛି ଯେ କଇହବନି, ଲାଇନ୍ ନଥିଲେ ବି ବିଲକୁ ପଳେଇଗଲେ ବି ପବନ ଉ ପ୍ରବଳ।
ଅଁ, ସାଙ୍ଗ ସମସ୍ତେ ମିଶିକି ଯାଉଥିବ ନାଇଁ?
ହଁ ସବୁ ସାଙ୍ଗ ମାନେ ମିଶିକରି ଯାଉ। ଉଁ, ଯାଇକରି ବସୁଥୁବା। କୁରକୁରେ ବି ସବୁ ମିଶିକରି ଖାଗଁ ଖାଇବା ପିଇବା କରୁଥୁଲୁ ଆଉ। ମଜା ଆଉ।
ହଁ ସେଇଠି ନେଇକି ଯାଇକି ବସିକି ଖାଇବ ପିଇବୁ ବଢିଆ ଲାଗିବ।
ହଁ।
ଏ ରଜରେ କଣ କଣ କରୁଚ?
ଆ, ରଜରେ ରଜରେ କଣ ପିଠା ଆ, ହଁ ପିଠା ସ- ହେଇଥିଲା ବୁଲିବା ପାଇଁ ନା ବୁଲିବାକୁ କୋଉଠି ଯାଇନି, ସେ ର ଜ ପାନ ହେଇଥିଲା ଘର ପାଖରେ ଗୋଟେ ବସିଥିଲା। ଏ ରଜ ପାନ ସବୁ ଖାଇଲୁ, ଡୋଳି ମାଅ ବାଉଁଶ ଡୋଳି ବନ୍ଧା ହେଇଥିଲା ଝୁଲିଲୁ। କୋଉଠି ଆଇ ଏ ଗରମ ଯେ କୋଉଠି ଯିବ ବୁଲିବାକୁ। ସେଥିପାଇଁ କୋଉଠି ଗଲୁନି, ଘର ପା ଖରେ ଯା ଘର ଅଛନ୍ତି, ଏ ସେଇ ଘର ପାଖରେ ବୁଲିଲୁ ଆଉ।
ଆମ ଘର ପାଖକୁ ସବୁ ଜିନିଷ ଖାଇବା ପିଇବା ପାଇଁ ଆସୁଛି ନା?
ହଁ, ହଁ ସବୁ ଆ- ହଁ ଗୋ ହଁ ସଏ ଏଟା ଏଇକ୍ଷଣା ନିଏ ସେ କେତେ ସନ୍ଧ୍ୟାରେ ବସିବ ଅ, ଗୁପଚୁପ୍ ଆସୁଛି, ଚାଟ୍ ଆସୁଚି, ଚାଟ୍ ମାନେ ବସୁଛି। ଚଉମିିନ୍ ମରଚୁନ୍ ମଞ୍ଚୁରିଆନ ଆଉ ସବୁ ପ୍ରକାର ବହୁତ ହଉ ଛି, ଅଛିନା ଏ ଆଉ ଏଇକ୍ଷଣା ଜଡିଖିଆରେ କଣ ଏଇଟା ପକୁଡି ଥବ, ଏଇଖିଣା କଣ ସିଙ୍ଗଡା ଆଲୁଚପ୍ ଏଇ ସବୁ କଣ କଣ ଥବ ଆଉ ହୋଟେଲ୍ ରେ ଆଉ। ହୋଟଲ୍ ରେ ରହୁଛି ସବୁବେଳେ, ହୋଟଲ୍ ରେ ସବୁବେଳେ ରହୁଛି। ହେଲେ ଚାଟ୍ ଚାଉମିିନ୍ ଚାରଟା ବେଳେ ବସୁଚି। ଚାଟା ନାଇଁ ସନ୍ଧ୍ୟାରେ ବେଶୀ ସେଲିଙ୍ଗ ହଉଛି। ଏ ସେଥିପାଇଁ ସନ୍ଧ୍ୟାରେ ବସୁଛନ୍ତି, ହଁ ପାଖରେ ଅଛି।
ଆମର ତ ପାଖରେ ନାଇଁ। ଏ ଯିବାକୁ ପଡିବ ଦୂର ଟିକେ କେଇ ସାଙ୍ଗ ହେଲେ ଯିବ। ମାନେ ଏକା ଯାଇପାରିବନି। ଟିକେ ଦୂରରେ ଅଛି।
ଦୂରରେ ହେଲେ ସାଙ୍ଗ ନହେଲେ କେ ଉଁ, ଯାଇପାରିବନି, ହଁ।
ପାଖେ ଥିଲେ ଠିକ୍। ଏଇଠି କେଇ ମନ ବି ହବ ଖାଇବା ପାଇଁ କେଇ ତ ନାହାନ୍ତି। କେମିତି ଯିବ ଏତେ ଦୂରକୁ କିଏ ଆଣିକି ଦବ। ସେଇଥିପାଇଁ ଆମେ ନିଜେ ଘରେ ସବୁ ତିଆରି କରିଦଉଛୁ।
ହଁ ଘରେ ତିଆରି କରିବ ହଁ। ଆଁ, ଘରେ ତିଆରି କରିବ ଫ୍ରେସ୍ ଫ୍ରେସ୍ ଭାରିବ ଭଲ ଖାଇବା ପାଇଁ ବି। ମୁଁ ଦିନେ ନା ଉଁ ଘରୁ ଘରକୁ ଯାଇଥିଲି ଗୁପଚୁପ ଠେଲା ପାଖେରେ ସେ ଝାଡ ବୋଉ ଥେଲା ମୁଁ ତା ଝାଳ ଦେଖିକରି ମତେ ଖାଲି ବାତି ଲାଗିଲା ସେଦିନ ଠାରୁ ଗୁପଚୁପ ଖାଇବାଟା ଟିକେ ବନ୍ଦ କରିଦେଇଚି। ଏଟା ଦେଖିକରି ଏ ଗୁପ୍ ଚୁ ବାଲାକୁ ଯୋଉଠି ଦେଖିଲେ ଆଉଁ ଆଉ ଖାଇବାକୁ ଇଚ୍ଛା ହଉନି।
ଯେ ଏମ୍ତି ଆ ଜିନିଷ ଅଛି ଯେ ସବୁ ଦିନ ବି ଖାଇବ ସବୁଦିନ ବି ଖାଇବାକୁ ଇଚା ହବ।
ଅଁ ହଁ ହବ ଯେ ହେଲେ ମୁଁ ତା ଝାଳ ଦେଖି ଦେଇଥିଲି। ଆ ତାପରେ ତ ଖାଇବାକୁ ଆଉ ଟିକେ ଘିଣଣା ହେଇଗଲେ ମନରେ ଆଉ କଣ ଇଚ୍ଛା ହବ ଖାଇବା ପାଇଁ ହବନି ଆଉ। ସେଥିପାଇଁ ନା ହେଲେ ଗୁପଚୁପ୍ ମୋର ଫ୍ରେବ୍ରେଟ୍। ଆଉ ସେଇଟାକୁ ଛାଡି ହବ ହଁ ଘରେ ତିଆରି କରି ଖାଇପାରିବି। ଘରେ କଣ ଗୁପଚୁପ୍ ଅଁ ଗୁପଚୁପ୍ ହଁ ଗୁପଚୁପ୍ ତ ମିଳୁଚି ଆମ ଘରେ କଣ ଖାଲି ଏଁ ଆଳୁରେ ସବୁ ସିଝେଇ ସୁଝା କରି ଏଟା ଗୁପଚୁପ୍ ପାଣି ଖଟା ପାଣି ଏସବୁ ବନେଇ କରି ଖାଇଦେଲେ ତ ହେଇଯିବ ଗୁପ୍ଚୁପ୍ ବନେଇବାକୁ ପଡୁନି। ହଁ କରୁଚି ହେଲେ ସବୁ ସବୁଦିନି କେବେ କେମ୍ତି ମନ ହେଲେ କରୁ
ହଁ ଏସବୁ କଣ ସବୁଦିନ କରିହବ ଯୋଉ ଦିନ ମନ ହବ କରିବ ଆଉ। ଆମେ ବି ସେଇଭଳିଆ କରୁଚୁ ଯୋଉ ଦିନ ମନ ହଉଚି କରିକି ଖାଉଚୁ।
ହେରା କଲେ ତ ଛୁଆମାନେ ଖାଇଦଉଚନ୍ତି ଆଉ ଯା କଣ ଖାଇବ।
ଛୁଆମାନେ କହିବେ ଆମେ ଖାଇବୁ।
ଅଁ ବେଶୀ କରିକି କରିଦବ।
ହଁ ହଁ ସେଥିପାଇଁ ତ ବେଶୀ କରି କରୁଛି।
ହୁଁ।
ଆଉ ତମେ କୋଉଠି ଯାଇନ ବୁଲିି ବାକୁ।
ନା ନା ମୁଁ ଯାଇନି ଯିବାର ଅଛି ଯିବି।
ହୁଁ ହୁଁ।
ହୁଁ।